ନମସ୍କାର ବନ୍ଧୁ ତମ କଉଠୀ?
ମାମୁଁ ଘରକୁ ବୁଲିବାକୁ ଆସିଚି।
ମାମୁଁ ଘର ପଳେଇଚ ମୁଁ ମାମୁଁ ର ଆସିବ ତମେ ପଳେଇ ମୁଁ ତିନି ମାସ ହେଲାଣି ଦେଖିନାହିଁ।
ଆପଣ ଭୁଲ କହୁଛନ୍ତି ମୁଁ ଆପଣଙ୍କୁ ଦେଖା କରିକି ଆସେ।
ହଁ ମୁଁଁ ମୁଁ ଜାଣିଛି ମୁଁ ବାଇଗଣ ମାଗିଥିଲି।
ଆପଣ ଭୁଲି ଯାଉଛନ୍ତି।
ହଁ।
ଆଚ୍ଛା ଯା ହଉ।
ଆଚ୍ଛା ମାମୁଁ ଘରକୁ ଆଉ ମାମୁଁ ଘରକୁ କଣ ପାଇଁ ଯାଇଛ ଏଇନା କାମ ଅଛି ନା ଏମିତି ବୁଲିବାକୁ? ।
ଆମେ ପୁରୀ ଯାଇଥିଲୁ।
ପୁରୀ କିଏ କିଏ ଯାଇଥିଲ?
ଆମେ ପୁରୀ ଯାଇଥିଲୁ ମାଉସୀ ମାଉସୀ ତାଙ୍କ ଫ୍ୟାମିଲି ତାଙ୍କ ପିଇସି ସେମାନେ ସବୁ ଯାଇଥିଲେ ମୁଁ ତାଙ୍କ ସାଙ୍ଗରେ ଯାଇଥିଲି। ।
ତମେ ଆପଣ କହିବାକୁ ପଡିବ।
ତମେ ବି କହିଲେ ଚଳିବ ଅଧିକ ତମେ
ହଁ ମ ତମେ ଚାଲୁ । ଆଚ୍ଛା ଯୋଉ ମାଉସୀ ହଁ ବୁଝିଲି ମାଉସୀ ମାଉସୀ ଘରିଆ କିଏ କିଏ ଯାଇଥିଲେ କେତେ କଣ ଯାଇଥିଲେ?
ଆମେ ଯାଇଥିଲୁ ଉଁ ମାଉସୀ ଝିଅ ଦି ଜଣ ମାଉସୀ ପୁଅ ଜଣେ ମୁଁ ଆଉ ମୋ ମାଉସୀ।
ଆଛା ଆଛା। ଆଚ୍ଛା ଯୋଉ କୋଉଥିରେ ଯାଇଥିଲ ବୋଲେର ନା କାର୍ କରି ଯାଇଥିଲ?
ଗୋଟେ କାରରେ ଆଡ଼ଜଷ୍ଟ କରି ଯାଇଥିଲୁ।
ଆଛା ତମେ ଇଂରାଜୀ ଦିଅ କହୁଛ
ଆଜ୍ଞା ଆଜ୍ଞା ନାଇଁ ମୁଁ ଓଡ଼ିଆ ଆମ ଓଡିଆ ଭାଷା କେମିତି ଭୁଲିବୁ ଓଡିଆରେ କହିବୁ ନା ସ ଭୁଲ ବେଳେ ବେଳେ
ତମେ ଟିକେ ବ ଇଏ ତମେ ଟିକେ ଫ ତମେ ଟିକେ ଆଗ ତ ପିଲା ତ ଆଚ୍ଛା। ଆଚ୍ଛା ଆଉ ଆଉ ପୁରୀ ପୁରୀରେ କେତେ କେତେ ପୁରୀରେ କେତେ କଣ କେତେ ଦିନ ରହିଲ?
ଆମେ ଭୁଲରେ ପଳେଇଥିଲୁ ରଜରେ ଗୋଟେ ଜି ମାନେ ଏମିତି ପଳେଇ ଥିଲୁ ଆମେ। ପର୍ବରେ କିନ୍ତୁ ରଜ ସଂକ୍ରାନ୍ତିରେ ପୁରୀ ଯିବା କଥା ନୁହେଁ। ଆମ୍ଭକୁ ଜ୍ଞା ତ ନଥିଲା।
ଯାଆନ୍ତି ଅ-ଅ-ଅ-ଅ ଯାଆନ୍ତିନି ରଜ ସଂକ୍ରାନ୍ତିରେ ଯାଆନ୍ତିନି।
ଲୋକ ଥିଲେ ଏତେ ଲୋକ ଥିଲେ ଯେ ଆମକୁ ଦଳିଚକଟି ଦେଲେ ଆମେ ଠାକୁର ଦର୍ଶନ ଅଳ୍ପ କଲୁ। ପୁଣି ରହିଲୁ ରାତି ଯାଙ୍କେ ଜଗନ୍ନାଥ ଠାକୁରଙ୍କୁ ବୁଝ୍ ଭିଡ଼ କମିଲେ ଆଉଥରେ ଦର୍ଶନ କରିକି ଆସିବି।
ଆଛା ଆଛା ଆଛା ଏଇଠି କବି ପଦେ କହିଲି। ଏଇଠି କବି ପଦେ କହିଲେ କବି କଣ କହିଲେ ନା ମନୁଆ କାଳିଆ ମନ ମାରି ଦେଇ
ନାଇଁ ଆପଣ ଯଦି କବିତା କଥା କିଛି ଆଲୋଚନା କରନ୍ତୁ ନାହିଁ।
ଆଚ୍ଛା ଆଚ୍ଛା ମୁଁ ହଉ।
ଆଉ କିଛି କୁହନ୍ତୁ।
ଧଳ ମୁଁ ବା ଆମେ ବା ପୁରୀ ଯିବୁ ଠିକ କରିଛୁ କାଲି ଆଡକୁ ହଁ ଆମେ ଯିବୁ ଆମେ ଦଶ ବାର ଜଣ ଯିବୁ ବୋଲି ଠିକ୍ କରୁଛୁ।
ଆଉ କଣ କି? କିଏ କିଏ ସବୁ କଣ ନା ହଁ କୁହନ୍ତୁ ସେମତି ଆପଣ କଣ ସମ୍
ସେମିତି ସମ୍ପର୍କୀୟ ସବୁ ମିଶି ମାସି ଯିବୁ ଠିକ କରୁଛୁ ହେଲା ହେଲା ୟାଙ୍କର ସବୁ ଇଏୟା। ହାଣ୍ଡି ଠିକ ନାହିଁ ତେଣୁ
ପାଇଁ କୋଉ ସାଙ୍ଗମାନେ ସବୁ ଯାଇଥିଲେ ବର୍ତ
ସିଏ ଚଳଚ୍ଚିତ୍ରରେ ଯୋଉ ମୋ ମା-ଆ ସାଙ୍ଗମାନେ ନୁହେଁ। ସେ ସବୁ ଆମ ତଳିଆ ପିଲା ସବୁ ଯାଇଥିଲେ। ଲେ ଯୋଉଠି ତାଙ୍କ ସାଙ୍ଗ ଘର ଜଣଙ୍କର ବାହାଘର କେମିତି ଯିବ ତମେ ସେମାନେ ଏକ ଗ୍ରୁପ କରିିକି ଯାଇଥିଲେ ଆଉ
ମୁଁ ଦେଖିଥିଲି ତାଙ୍କ ପ୍ରତିମା ସବୁ
ଆ ତୁ ହଁ ତୁ ତ ସବୁ ପ୍ରତିିବା ଦେଖିଥିବ ମୁଁ ଜାଣିଛି। ଆଛା ମ ପଢ଼ା ନାଇଁ ମୁଁ କିଛି ଦିନ ତଳେ ଦେଖା ଦେଖି ବନ୍ଦ କରିଥିଲି ଏବେ ଦେଖା ଦେଖି ସମତଲ କରୁଛି। ହେଲା କି ଆଯେ କଥା ହଉଛି କଣ କି ମୋ ଯୋଉ କାନ ଟିକେ ଇଏ ହେଇଯାଇଛି କଣ? କଲେ ହେବ କିହୀଲ କନ ଟିକେ ବୁଝିବାକୁ। କମ କମ ଶୁଭା ହଉଛି ବୁଧି ହେଇଯାଇଛି। କଣ କରିବି ହୁଁ।
ହଁ ଆଲବରା ରସ ଛଟା କୁ ଗରମ କରିକି କାନ ରେ ପକେଇଥିଲି ଯୋଉଟା ଘି କୁଆରି। କୁହନ୍ତି ଆମର। ଆଉ ତାକୁ ପୁରା ତା ଦେହରେ କୌଣସି ପତ୍ର ପତ୍ର ରହିବନି କେବଳ ତା ପିଓର ରସ ଟା। ବହୁତ ଗୁରେ ରସ ନେଇ ଆସିବ ଅଧ ତାଟିଇ କି ତାଟିଇ ଅଧ ତାଟିଇ। ତାକୁ ଅନ୍ଧାର ରୁ ଆଉ କମ ଆ ତାକୁ ଭଲସେ ପୁରା ଭଲ ସେ ଛାଣି ଛୁଣିକି ତାକୁ ହଁ ଗ ରମ୍ କରିକି କାନରେ ପକାନ୍ତି। ମୁଁ ଯାଏ।
ଆଚ୍ଛା ଆଚ୍ଛା।
ଆଚ୍ଛା ଆଚ୍ଛା ନା
ସେ ଯଉ ଡ୍ରପ ଆଉ କାମ କରୁ
ସେ ଡ୍ର ସେଟା ହଜି ଯାଇଛି ସେ ଯୋଉ ଔଷଧ ଟି ସେଇଟା ଯୋଉ ଯାଇଥିଲେ ମାମୁଁ ଘରକୁ।
ଯାହା କଇଲେ ମୋର ବି ସେଇ ଅବ ସ୍ତା ମୁଁ ବି ଯାଇକି ମୋର କାନକୁ ମରାମତି କରିବି।
ହଁ ହଁ ମୋର ସେ ଯୋଉ ମାମୁ ଘର କୁ ନେଇଥିଲି ଆଉ ମୁଁ ଖୋଜି ଖୋଜି ଆଉ ପାଇଲିନି ଆଉ ଆଣିବା ମନ ନାହିଁ ଆଛା ଯୋଉ ଅଧା ଉପରେ ଥିଲା ତା ଦେହରେ।
ଆ କଣ କହିଲେ?
ତା ଉପରେ ଅଧା ଉପରେ ଥିଲା ଆଉ ମୋର ଆଉ ଖୋଜି ଖୋଜିି
ଥରେ ମୁଁ ଯାଇଥିଲି ଥରେ ମୁଁ ଯାଇଥିଲି ମୋର କାନ ଜୟନ୍ତ ହେଲା ଆପଣଙ୍କ ଘରକୁ ଆପଣଙ୍କର ଭଉଣୀ କହିଲେ? ଆମ ଭାଇ ସେ ନେଇକି ପଳେଇଚନ୍ତି ମୁଁ କଇଲି ଆଉ କଣ କଣ ନେଇକି ପଳେଇଚନ୍ତି ସବୁ ନେଇ ପଳେଇଚନ୍ତି।
ମୁଁ ପଛରେ ନେଇ ପଳେଇଛି ଥରେ ବି ପକେଇନି ପକେଇ ପକେଇ ବ ହଜିଗଲା ଆଉ ପାଇଲିନି।
ଆଚ୍ଛା।
ହ
ମତେ ଲାଗୁଚି ମତେ ଯିବାକୁ ପଡିବ। ଡାକ୍ତରଖାନା।
ତ କଣ? କଂସ ପା ହଉଛି କି?
ଅ କମ୍ ଶୁବା ଯାଉନି ନୁହଁ ପାଣିଟା ବହୁତ ଦିନ ହେଲା ଜମି ଯାଇଛି। ଯେ ବର୍ଷ ଦିଇ ବର୍ଷ ହେଲା ଅସୁବିଧା ହଉଛି।
ଆଚ୍ଛାଛା ଦେଖା ଦେଖା ତ ତୁରନ୍ତ ଦେଖା।
କିଛି ବି ବେଶୀ ବ ଭୟଙ୍କର ହେଇନି କିନ୍ତୁ ଦେଖିବାଟା ଉଚିତ ହେବ ମୁଁ ଦେଖୁଛି ଡ୍ରପ୍। ପକେଇଲି ଆ ଭହିଙ୍କୁ ରସ ପକେଇଲି।
ନାାଇ ସେ ଯୋଉ ଏ ଯଉ ଔଷଧ ଔଷଧ ଔଷଧ କଥା ନର୍ମାଲରେ ପ୍ରାୟତ
କରିବି ମାନେ ମାନେ ମାସ ପର୍ଯ୍ୟନ୍ତ। ଭଲ ହେଇଯିବ। ତ ପୁଣି ଯୋଉଆକୁ ସେଇଆା।
ନାଇଁ ନାଇଁ। ଯାହାର ସମସ୍ୟା ଟ ଯା ଅଲଗା ପ୍ରକାରାରେ ହେଇଛି ସେ ଆଉ କଣ ସେଇ ଷଧରେ ଆଉ କଣ? କମିବ କି ତେଣ ତେଣୁ ତେଣୁ ତେଣୁ ତେଣୁ ଦେଖେଇଦିଏ ଆଉ ସେ ଯୋଉ ଆମ ଯୋଉ ପାଖରେ ଯୋଉ ଛକରେ ଯୋଉ ଡାକ୍ତର ଅଛନ୍ତି ସିଏ ସେ କାନ ନାକ ବିଭାଗର। ବିଶେଷଜ୍ଞ। ସେଇଠି ଦେଖେଇଦେଲେ ଭଲ ହବ ଆଉ
ହୁଁ ହଉ। ଉଁ ଛୋଟ ଆକାର ହେଇଛି ବଡ ଆକାର ଦର ହେଲେ ଆଉ କଣ ଯିବା ପଳେଇବା ଟିକେ ଆଗତ୍ର ଆଉ
ଆଛା ଆଚ୍ଛା ଆଉ ମାମୁଁ ଘର କଠୁ ଆସିବୁ
ଆମ୍ବ ଭାତରେ ସେ ଆମକୁ ଯେବେ ଆଣିବାକୁ ଆସିବେ ଆମେ ଯିବୁ ମାମୁଁ ଆସିବେ ମାମୁଁଙ୍କୁ ଛାଡିବାକୁ ଆସିବେ ତାପରେ ମତେ ତେକ କି ଯିବ?
ଆଉ ତମ ବର୍ତ୍ତମାନ ତମେ ଝିଅ କ ବାର୍ତ୍ତାଳାପ ହଉଛି ନା ଆଉ ବନ୍ଦ ଅଛି।
ଆପଣ ସେ ବିଷୟରେ ନ କହିଲେ ଭଲ ହବ। ମୁଁ
ଆଛା ଆଚ୍ଛା।
ହଁ।
ଆଛା ଆଛା ଆ ତମର ଯୋଉ ଅଣ୍ଟା ବିନ୍ଧା ବିନ୍ଧି ଯଉଥିଲା ସେ କମିଛି ନା ବିନ୍ଧା ବିନ୍ଧ ହୋ
ଯନ୍ତ୍ରଣା ଅ ଅଧିକ ହଉଛି ଏବେ ମୁଁ ଭାବୁଥିଲି ମୁଁ ଆଉ ଯିବିନି ଡାକ୍ତରଖାନା ପୁଣି ଯିବାକୁ ପଡିବ। ବହୁତ ଭୟଙ୍କର ଜନ୍ ନ୍ତ୍ରଣା ହଉଛି। ଆଉ ଉ ଉ କଣ କରିବା?
ଆଚ୍ଛା ଆଚ୍ଛା।
କିଛି ମାନେ ତାର କିଛି ସମାଧାନ ନାହିଁ।
ଆଚ୍ଛା ମାମା ବା ମାମୁଁ ଘରେ ଦିନ ଚର୍ଯ୍ୟା କଣ?
ବୁଝିପାରିଲିନି।
ମାମୁଁ ଘରେ କେମିତି କଣ ସକାଳୁ ଗାଧ୍ ଦଳ ରାତିରେ ସବୁ କଣ କଣ କରୁଛୁ।